ଓହୋ।
ହ୍ୟାଲୋ।
ହେଲ୍ଲୋ।
ଆଜ୍ଞା ନମସ୍କାର କେମିତି ଶୁଣ?
ହଁ ନମସ୍କାର ମୁଁ ଭଲ ଅଛି ତମେ କେମିତି ଅଛ?
ଆଜ୍ଞା ମୁଁ ଭଲ ଅଛି। ଆଉ କେମିତି କଣ ଚାଲିଛି ଏବେ ଆପଣଙ୍କର ଦୈନନ୍ଦିନ ଜୀବନରେ ଏମିତି ବାସ୍ ଫୋନ କରିଦେଇଥିଲି ଆଉ।
ହଁ ମୋର ଦୈନନ୍ଦିନ ଜୀବନରେ ଏବେ ବେଭଲ ଚାଲିଛି ତମେ ଏବେ କଣ କରୁଚ?
ଅ ମୁଁ ଏବେ ତ ଏଇ ଜଷ୍ଟ ଦିପହର ଖାଇବା ଖାଇକି ଉଠିଲି। ତ କିଛି ମତେ ଇନଫର୍ମେସନ ଦରକାର ଥିଲା ଆପଣଙ୍କ ପାଖରୁ ଯେମିତି କିି ମୁଁ ଶୁଣିଥିଲି ବହୁତ୍। ଜିନ୍ସ। ତ ଓଡିଶାରେ ବହୁତ ଫେମସ ଏବେ ଜଗନ୍ନାଥ ମନ୍ଦିର ହଉଛି ତ ଆପଣଙ୍କ ପାଖରେ ବି। କି ଜାଣିବାକୁ ଚାହୁଁଥିଲି ତାକି ମୁଁ ବି ଯାଇକି ଟିକେ ବୁଲିକି ଆସିବି ବୋଲି। ଆଉ ମୋର ବହୁତ ସାଙ୍ଗ ମାନ ମଧ୍ୟ ପୁରୀ ଯାଉଛନ୍ତି ଆଉ ପୁରୀରେ ବହୁତ ମଜାମସ୍ତି କରୁଚନ୍ତି। ତ ଭାବିଲି କି ଆପଣଙ୍କ ଠାରୁ କିଛି ଇନଫର୍ମେସନ ନେବି ଯେ ଗଲେ ଭଲ ହବ କି ନାହିଁ। ଆପଣ ଯାଇଛନ୍ତି କି ନାହିଁ ସେଇ ବିଷୟରେ ମୁଁ ଆପଣଙ୍କୁ ପଚାରିବି ପାଇଁ ତ ଆପଣ ଯାଇଛନ୍ତି କେବେ ପୁରୀ?।
ହଁ ମୁଁ ପୁରୀ ଯାଇଛି। ପୁରୀ ଜିଲ୍ଲା ଓଡ଼ିଶାର ସବୁଠାରୁ ପ୍ରସିଦ୍ଧ ଏବଂ ଐତିହାସିକ ଜିଲ୍ଲାମାନଙ୍କ ମଧ୍ୟରୁ ଗୋଟିଏ। ଏହା ବଙ୍ଗୋପସାଗର ମଧ୍ୟରେ ବଙ୍ଗୋପସାଗର କୂଳରେ ଅବସ୍ଥିତ। ଓ ହିନ୍ଦୁ ଧର୍ମର ଚାରି ଧାମ ମଧ୍ୟରୁ ଧାମ ମଧ୍ୟରୁ ଭାବେ ଗୋଟିଏ ପରିଚିତ। ଏଠାରେ ଶ୍ରୀ ଜଗନ୍ନାଥ ମନ୍ଦିର ସାରା ବିଶ୍ଵରେ ପ୍ରସିଦ୍ଧ। ପ୍ରତିବର୍ଷ ଲକ୍ଷ ଲକ୍ଷ ଭକ୍ତ ଓ ପର୍ଯ୍ୟଟକ ପୁରୀ ଭ୍ରମଣ କରନ୍ତି ଏହା ଆପଣ ଜାଣନ୍ତି କି?।
ହଁ ହଁ ମୁଁ ତ ଜାଣିଛି ଏ ସବୁ ବିଷୟରେ ଆଉ ପୁରୀରେ ଆମର ସମୁଦ୍ର କୂଳ ବି ଅଛି। ତ ଲୋକମାନେ ପୁରୀ ମନ୍ଦିର ଦର୍ଶନ କରିବା ସହିତ ସମୁଦ୍ର କୂଳରେ। ମଜା ନିଅନ୍ତି ଆଉ ବହୁତ। ଓଡିଶା ଲୋକ ସହିତ ଓଡିଶା ବାହାରୁ ମଧ୍ୟ ଲୋକମାନେ ଆସନ୍ତି ଯେମତି। କଲିକତାରେ ଯେମିତି କୁହନ୍ତି ବଙ୍ଗାଳୀ ଧର୍ମର ଲୋକମାନେ ବି ବହୁତ ପୁରୀ ଆସନ୍ତି। ବୁଲାବୁଲି କରିବା ପାଇଁ ତ। ଏମିତି କି ମୁଁ ଶୁଣିଛି ତ ଆପଣ କେବେ ଯାଇଥିଲେ ପୁରୀ ଆଉ କେତେ ଦିନ ରହିଲେ କୋଉଠି କୋଉଠି ବୁଲିଲେ?।
ହଁ ମୁଁ ପ୍ରତି ମାସରେ ଥରେ କି ଦୁଇଥର ପୁରୀ ଯାଏ ଓ ଜଗନ୍ନାଥଙ୍କର ଦର୍ଶନ କରିକି ଆସେ। ବେଳେବେଳେ ସେଠି ରହିିବି ଯାଏ।
ସମୁଦ୍ର କୂଳ ଆଡେ ଯାଇଛନ୍ତି ନା କେବେ।
ହଁ ମୁଁ ସମୁଦ୍ର କୂଳଆଡେ ସବୁବେଳେ ହିଁ ଯାଏ।
ଆଜ୍ଞା ଆଉ ଯେମିତିକି ସେଠି ତ ଖାଇବା ବି ବହୁତ ଫେମସ ଅଛି ପୁରୀରେ ଆମର ଭଗବାନଙ୍କର ଯେମିତି। ଅଭଡା, ଡାଲମା, ଖିରି, ଖେଚୁଡ଼ି ବହୁତ ଫେମସ ଅଛି ତା ସହିତ ଆମର। ଓ ଖଜା ଯେମିତି ଆମେ ଜାଣିଛନ୍ତି ଯେ ପୁରୀରେ ଖଜା ଟଙ୍କ ତରାଣୀ ବହୁତ ଫେମସ ଆଉ। ପ୍ରସାଦ ରୂପରେ ଲୋକମାନେ ଗ୍ରହଣ କରନ୍ତି। ତ ଆପଣ ଖାଇଛନ୍ତି ଅଭଢା ଖଜା ଏଗୁଡା ସବୁ କେବେ ଵି।
ହଁ ଏଗୁଡା ମୁଁ ସବୁବେଳେ ହିଁ ଖାଏ। ପୁରୀ ଗଲେ ସବୁବେଳେ ଏଗୁଡା ହିଁ ଖାଏ। ଅବଢା। ଜଗନ୍ନାଥଙ୍କର ମହାପ୍ରସାଦ ଓ ପ୍ରମୁଖ ଖାଦ୍ୟ ଅଟେ।
ଆଜ୍ଞା। ଆଉ ଆପଣ କଣ ସାଙ୍ଗମାନଙ୍କ ସହିତ ଯାଇଥିଲେ ନା ଘର ଲୋକଙ୍କ ସହିତ ଯାଇଥିଲେ।
ନାଇଁ ମୁଁ ସାଙ୍ଗ ମାନଙ୍କ ସହିତ ଯାଏ।
ଆଚ୍ଛା ଆଉ ଯେମିତି ମୋ ସାଙ୍ଗମାନେ ବି ଯାଇଥିଲେ ପୁରୀ ସମୁଦ୍ର କୂଳରେ ମଧ୍ୟ ଯେମିତି। କି ଆମର ସମୁଦ୍ର ଖାଦ୍ୟ ଏ ମାନେ ଆଇଁଷ ଯେମିତି କୁହନ୍ତି କି ସ ଏଟା ସମୁଦ୍ର କୂଳ ପାଖରେ ମିଳେ ମୁଁ ଯାହା ଶୁଣିଥିଲି କି ବୋହୁତ ବିଭିନ୍ନ ପ୍ରକାରର ସମୁ-ସାମୁଦ୍ରିକ ମାଛ, କଙ୍କଡା, ଚିଙ୍ଗୁଡି ଏଇ ସବୁ ଜିନିଷ ବି କୁଆଡେ ସମୁଦ୍ର କୂଳ ପାଖରେ ଇଭେନ ଏବେ ଅକ୍ଟୋପୋସ୍ ବି ମିଳୁଚି ତ ଆପଣ ସବୁ ଏସବୁ ଖାଇବା କେବେ ମାନେ ଚେଷ୍ଟା କରିଚନ୍ତି ଖାଇବା ପାଇଁ। ଅ ଖାଇଚନ୍ତି କେବେ ଆଉ କେମତି ତାର ସ୍ଵାଦିଷ୍ଟ ନା କଣ କେମିତି ଲାଗେ ମତେ ଟିକେ କୁହନ୍ତୁ।
ନାଇଁ ମୁଁ ସେ ସବୁ କେବେ ଖାଇ ନାହିଁ। ଯେହେତୁ ମୁଁ ଠାକୁରଙ୍କ ପାଖକୁ ଯାଏ ତ ମୁଁ ସେ ଆମିଷ ଖାଦ୍ୟ କେବେ ଖାଇ ନାହିଁ।
ଆଚ୍ଛା ଶୁଣିକି ଭଲ ଲାଗିଲା କି ଆପଣ ବି ପୁରୀ ଯାଇଚନ୍ତି ତ ପୁରିର ଆଉ କୁଆଡେ କୁଆଡେ ଆପଣ ବୁଲିଚନ୍ତି କୋଣାର୍କ, ଚନ୍ଦ୍ରଭାଗା ଏସବୁ ଯାଇ
ହଁ ଏସବୁ ଜାଗା ମୁଁ ଯାଇଚି। ପୁରି ପାଖରେ ଲୋକନାଥ ମନ୍ଦିର ଅଛି। ମାତା ମା ମ ଠ ଅଛି ସେଟାକୁ ବି ଯାଇଚି। ଚିଲିକା ହ୍ରଦ ବି ଅଛି ଏସିଆର ସବୁଠୁ ବଡ ହ୍ରଦ।
ଆଉ କୋଣାର୍କ ଯାଇଚନ୍ତି କୋଣାର୍କ ଚନ୍ଦ୍ରଭାଗା ଯାଇଚନ୍ତି ନା ଯାଇନାହାନ୍ତି।
ହଁ କୋଣାର୍କ ବି ଯାଇଚି ଚନ୍ଦ୍ରଭାଗା ବି ଯାଇଚି।
ଓହୋ। ହଁ ମୁଁ ତ ଶୁଣିଥିଲି କୋଣାର୍କ ଆମର ସୂର୍ଯ୍ୟ ମନ୍ଦିର ଯେମିତି ଆଉ ସେ ମନ୍ଦିର ହେଲା ଆମ ଭାରତ ବର୍ଷରେ ଏମିତି ଗୋଟେ ମନ୍ଦିର ଯାହାର କି କବାଟ ନାହିଁ ଯୋଉଟା କୁହନ୍ତି। ପହଡ ଗୋଟେ ଜିନିଷ ନାହିଁ ଆଉ ସେଠି ତ ସିଧା ସଳଖ ସୂର୍ଯ୍ୟଙ୍କ କିରଣ ସେ ସେଠି ପଡିଲେ ସେଟା ଭଗବାନଙ୍କର ବାସ। ସେଥିପାଇଁ ତାକୁ ସୂର୍ଯ୍ୟ ମନ୍ଦିର ବୋଲି କୁହାଯାଏ। ଆଉ ସେଟା ବୋଧେ ଦେଶରେ ଏମିତି ଗୋଟେ ମନ୍ଦିର ଯାହାର କି କବାଟ ନାହିଁ ସେ ମନ୍ଦିରରେ।
ହଁ ସେଇଟାକୁ ବି ଆମର ବିଶ୍ଵ ଐତିହ ଐତିହ୍ୟ ସ୍ଥଳରେ ଆ ଉଁ ଆଡ୍ କରାଯାଇଚି।
ଆଜ୍ଞା। ଆଉ ଯେମିତି କି କୋଣାର୍କ ବୋ-ବୋ-ବୋହୁତ ଲୋକ ବୁଲାବୁଲି କରିବା ପାଇଁ ଯାଆନ୍ତି। ଚନ୍ଦ୍ରଭାଗା ତା ଆପଣ ଚନ୍ଦ୍ରଭାଗା ଷ୍ଟୋରୀ ଭିତ ମାନେ କାହାଣୀ ପଢିଥିବେ। ଆମେ ସ୍କୁଲ ଟାଇମରେ ପଢିଥିଲୁ।
ହଁ। ତୁମେ ସାତପଡା ଯାଇଚ କି ନାଇଁ?
ହଁ ହଁ ସାତପଡା ମୁଁ ଜାଣିଚି।
ଏଇଟା ବି ଜାଣିଚ କି ନା ସାତପଡା ଇରାଉଡି ଡଲଫିିନ୍ ପାଇଁ ପ୍ରସିଦ୍ଧ ଅଟେ।
ଆଜ୍ଞା ଆଜ୍ଞା ବିଲ୍ କୁଲ୍ ମଁ ଜାଣଚି।
ତୁମେ ରଘୁରାଜପୁର ଯାଇଚ କି?
ନାଇଁ ନାଇ ମୁଁ ରଘୁରାଜପୁର ଯାଇନି କିନ୍ତୁ ଶୁଣିଚି ତା ବିଷରେ।
ହଁ ରଘୁରାଜପୁର ଐତିହ୍ୟ ଗ୍ରାମ ଅଟେ।
କଣଟା ତା ବିଷୟରେ ଟିକେ ମ ସେ ବର୍ଣ୍ଣନା କରନ୍ତୁ ତଁ ଅଲ୍ଲାରନାଥ ମୁଁ ଯାଇଚି ବଟ୍ ରଘୁରାଜପୁର ମୁଁ ଶୁଣିଚି ଯାଇନି। ମତେ ଟିକେ ବର୍ଣ୍ଣନା କରିବେ କି ରଘୁରାଜପୁର ମାନେ କଣ ପାଇଁ ପ୍ରସିଦ୍ଧ କଣ ସେଠି ଆଉ ପ୍ରସିଦ୍ଧ ସେ କଣ ପାଇଁ ଲୋକ କାହିଁକି ସେଟା ଦର୍ଶନୀୟ ସ୍ଥାନ ଭାବରେ ଯାଉଚନ୍ତି।
ଦର୍ଶନୀୟ ସ୍ଥାନ ନାହିଁ ସେଟା ସେ-ସେଠି ଆମର ଅ ଉଁ ଯେମିତି କିି ନା ଠାକୁରଙ୍କର ଜିନିଷ ହୋଉ ଲୁଗାପ ଟା ହୋଉ ଯେମିତି ଠାକୁରଙ୍କର ହୋଉ ପଟଚିତ୍ର ମାଧ୍ୟମରେ ଏଗୁରା ସବୁ ତିଆରି ହୁଏ। ଯାହାକି ଠା କୁରଙ୍କର ଏଟା ପ୍ରସିଦ୍ଧ ଜିନିଷ ଅଟେ। ସେଥିପାଇଁ ଏହାକୁ ଐତିହ୍ୟ ସ୍ଥାନ ବୋଲି ଗ୍ରହଣ କରାଯାଏ। ତୁମେ ଅଲ୍ଲାରନାଥ ବିଷୟରେ କିଛି ଜାଣିଚ କି ନାଇଁ ଅଲ୍ଲାରନାଥ ମନ୍ଦିର ବିଷୟରେ?
ଅଲାରନାଥ ମୁଁ ଯାଇଛି ଆଉ କୁହନ୍ତି କି ସେଠି ମ ତ ବେଶୀ କିଛି ଜାଣିନି କିନ୍ତୁ ମୁଁ ଯାଇଛି ସେଠି ଦେଖିବା ପାଇଁ ଅଲରନାଥ
ହଁ ଅଲାରନାଥ ମନ୍ଦିର ଅଲାରନାଥ ମନ୍ଦିରରେ ଯେତେବେଳେ ଆମର ପ୍ରଭୁ ଜଗନ୍ନାଥ ସ୍ନାନ ପୂ୍ଣ୍ଣିମା ମାନେ ସ୍ନାନ ସାରି ଯେତେବେଳେ ଅଣସର ଘରେ ରୁହନ୍ତି ତାଙ୍କୁ ଭଗବାନଙ୍କୁ ଜର ହୁଏ। ଓ ତାଙ୍କ ଦେହ ଖରାପ ହୁଏ ତ ସେଇ ଟାଇମ ରେ ଭଗବାନ ପୁରୀ ମନ୍ଦିରରେ ଦର୍ଶନ ନ ଦେଇ ଅଲାରନାଥ ମନ୍ଦିରରେ ଦର୍ଶନ ଦିଅନ୍ତି। ଏହା ପୂର୍ବ ପୂର୍ବ କାଳରୁ ହିଁ ଅଛି।
ହୁଁ, ହୁଁ
ତୁମେ
ହଁ ଆଉ ଆଜ୍ଞା କୁହନ୍ତୁ।
ତୁମେ ପୁରୀ ଜଗନ୍ନାଥ ରଥଯାତ୍ରା ବିଷୟରେ କିଛି ଜାଣିଛ କି ନାହିଁ?
ହଁ ମୁଁ ଜାଣିଛି ଯେମିତି କି ଏବେ ତ ରଥଯାତ୍ରା ଆସୁଛି ଆଉ ଆମର ସ୍ନାନଯାତ୍ରା ଏବେ ଆସିବାକୁ ଯାଉଛି ଆଉ ମୁଁ ବି ଏବେ ଯାଇଥିଲି ପୁରୀ। ଅ ମୋ ଘର ଲୋକଙ୍କ ସହିତ ମାନେ ପୁରା ପରିବାର ସହିତ ମୁଁ ଯାଇଥିଲି। ଆଉ ରଥଯାତ୍ରା ବିଷୟରେ ବି ମୁଁ ଜାଣିଛି ଯେ ଭଗବାନ ଅ ଭଗବାନ ଆମ ଜଗନ୍ନାଥ ଗୋଟେ ଏମିତି ଠାକୁର ଯିଏ କି ମନ୍ଦିର ଛାଡି କି ବାହାରକୁ ଆସନ୍ତି ଯୋଉଟା କି କୋଉ ବି ଠାକୁର କରନ୍ତିନି ସେମିତି ତାଙ୍କ ଘର ଛାଡିକି ଯାଆ ତ ଆମର ସେଇ ଜଗତରେ ଗୋଟେ ଠାକୁର ଯିଏକି ତାଙ୍କ ଘର ଛାଡିକି ଆଉ ସବ ମୁଁ ଯେମିତି କୁହନ୍ତି ଘରର ସବୁ ଦାୟିତ ଛାଡିକି ସେ ପଳାନ୍ତି। ସାତ ଦିନ ପାଇଁ ରଥଯାତ୍ରାରେ ତାଙ୍କ ଘରକୁ ମାନେ ତାଙ୍କ ମାଉସୀ ଘରକୁ ଯାଆନ୍ତି ବୁଲାବୁଲି କରିବା ପାଇଁ।
ହଁ
ତାଙ୍କ ତିନି ଭାଇ ଭଉଣୀ ମିଶିକି ଯାଆନ୍ତି ତ ଏଇଟା ବି ମୁଁ ଜାଣିଛି। ତ ଆପଣ କଣ ଜାଣିଛନ୍ତି ରଥଯାତ୍ରା ବିଷୟରେ
ହଁ ତମେ ରଥ ଯ ତୁମେ ଜଗନ୍ନାଥଙ୍କର ରଥଙ୍କର ନାମ କଣ କହିପାରିବ?
ନନ୍ଦିଘୋଷ
ଆଁ ବଳଭଦ୍ରଙ୍କର
ତାଳଧ୍ୱଜ
ଅ ମା ସୁଭଦ୍ରାଙ୍କର
ଦର୍ପଦଳନ
ଆଉ ରଥଯାତ୍ରା କୋଉ ମାସ ପଡେ ତମେ ଜାଣିଛ କି ଓଡିଆ ମାସ ହିସାବରେ ରଥଯାତ୍ରା ଆଷାଢ ମାସରେ ପଡେ ଏଇଟା ଜାଣିଛ କି?
ଆଜ୍ଞା ଆଜ୍ଞା ଜାଣିଛି
ହଁ ନବକଳେବର ବିଷୟରେ ତମେ କିଛି ଜାଣିଛ କି?
ହଁ ନବକଳ ବିଷୟ ବିଷୟରେ ବି ମୁଁ ଜାଣିଛି ଅଳ୍ପ ବହୁତ ଜାଣିଛି। ବଟ୍ ମୁଁ ଆପଣଙ୍କ ପାଖକୁ ଶୁଣିବାକୁ ଚାହିଁବି ଯେ ଆପଣ କେତେ? ତ ମତେ କହିପାରିବେ କି ନବକଳେକର କଣ କେମିତି ହୁଏ କେତେ ବର୍ଷରେ ହୁଏ।
ହଁ ନବକଳେବର ଯେମିତି କିି? ଅ ମଣିଷ ମାନଙ୍କର ପୂର୍ଣ୍ଣ ଜନ୍ମ ହୁଏ ସେମିତି ଭଗବାନଙ୍କର ପୂର୍ଣ୍ଣ ଜନ୍ମ ହୁଏ ନବକଳେବର ପ୍ରତି ଚଉଦ ବର୍ଷରେ। ଥରେ ହୁଏ ଯୋଉଟା କି ଆମର ଦୋ ମାସି ଅ ଦୁଇ ମାସ। ସେ ହିସାବରେ ପଳେ ଯେମିତି ଆମେ ତାକୁ ଓଡିଆରେ। ଅ ଗାଁ ହିସାବରେ କୁହନ୍ତି କି ମଳ ମାସ ପଡେ ତ ସେଥିରେ ଭଗବାନ ଅ ତାଙ୍କର ପୁନଃ ଜନ୍ମ ନିଅନ୍ତି। ତ ତୁମେ ପୁରୀର ଜଗନ୍ନାଥଙ୍କର ପାଞ୍ଚଟା ଅ ପ୍ରସିଦ୍ଧ ଖାଦ୍ୟର ନାମ କହିପାରିବ?
ଆଜ୍ଞା ଯେମିତି କି ପ୍ରଥମ ଆମର ଅଞ ରହିଲା ତାପରେ ଆମର ଅ ଯେମିତି କୁହନ୍ତି କି ଡାଲମା ରହିଲା ଆମର କ୍ଷୀରା ରହିଲା ଯେମିତି କି ମିଠା କ ଯଦି ମୁଁ ଆସିବି କ୍ଷୀରା ସରପୁଳି ଅ ଖଜା ଗୋଟେ ରହିଲା ଟଙ୍କ ତୋରାଣୀ ରହିଲା ଏମିତି ତ ଛପନ ପ୍ର ଛପନ କୋଟି ଭୋଗ ଅଛି। ବହୁତ ସାରା ଜିନିଷ ଅଛି ମୁଁ ବି ଖାଇଛି ବହୁତ କିଛି ଜିନିଷ ମୁଁ ଟ୍ରାଏ କରିଛି ଆଉ ବହୁତ କିଛି ଅଛି ମୁଁ ତ କହିଲି ଆପଣ କିଛି କୁହନ୍ତୁ ଆପଣ ଯାହା ଜାଣିଛନ୍ତି?
ହଁ ଏହା ମହାପ୍ରସାଦ ଅବଢା ଅଟେ ଖେଚୁଡି ବି ଅଟେ ଦହି ପଖାଳ ଅଟେ ଛେନାପୋଡ ଅଟେ ଖଜା ଅଟେ ଏହା ପ୍ରଭୁଙ୍କର ପ୍ରସିଦ୍ଧ ଖାଦ୍ୟ ଅଟେ।
ହଁ। ଆଛା। ତାହଲେ ଠିକ ଅଛି ମୁଁ ତ ଆପଣଙ୍କ ପାଖରୁ ବହୁତ କିଛି ଶୁଣିଲି ରଥଯାତ୍ରା ବିଷୟରେ ପୁରୀ ବିଷୟରେ ତ ମୁଁ ବି ଯିବି ଆଉ ଥରେ ଯିବି ବି ବର୍ଣ୍ଣନା କରିବି ଆପଣଙ୍କୁ ଯେ କେମତି ମୁଁ କେମତି ଏକ୍ସପିରିଏନ୍ସ କଲି ମତେ କେମିତି କଣ ଫିଲ୍ ହେଲା ମତେ କେମତି ମୁଁ କଉ କେଉ ଜାଗା ବୁଲିଲେ ନିଶ୍ଚିତ ଭାବରେ ଆପଣଙ୍କୁ ଜଣେଇବେ ଆପଣ ବି ଆପଣଙ୍କର ଯେମିତି କହିଲେ କି ଯାଇ ଥିଲେ ମୋ ସହିତ ଅ ସେୟାର କଲେ ଯେ ଆପଣ କୋଉଠି କୋଉଠି ବୁଲିଥିଲେ କଣ କରିଥିଲେ ଆଉ ବହୁତ କିଛି ମୁଁ ଆପଣଙ୍କ ପାଖରୁ ନା ଯେମିତି କୁହନ୍ତି କି ଇନଫର୍ମେସନ୍ ବି ଜାଣକୁ ପାଇଲି ମତେ ବହୁତ ଭଲ ଲାଗିଲା ସବୁ ଜାଣିକି କଥା ହେଇକି ଆଉମଁ ସେଥି ପାଇଁ ଆପଣଙ୍କୁ ସମ୍ପର୍କ କରିଥିଲି ଯେ ମତେ କିଛି ଇନଫମେସନ ଜାଣିବାର ଥିଲା ବୋଲି। ତ ମୁଁ ତ ବହୁତ କିଛି ଆପଣଙ୍କ ପାଖରୁ ଶିଖ ଦେଖିବାକୁ ବି ପାଇଲି ଯେ ଯଉଟା ମୋତେ ବହୁତ ଭଲ ଲାଗିଲା ତ ମୁଁ ଆଶା କରିବି ଆପଣ ମତେ ଆହୁରି ବି କିଛି ନୂଆ ନୂଆ ଜିନିଷ ଶିଖେଇବା ଆଗକୁ
କି ବର୍ତ୍ତମାନ ମନ୍ଦିରର ନିର୍ମାଣ ବାରଶ ଶତାବ୍ଦୀରେ ଅନନ୍ତ ବର୍ମା ଚୋଡଗଙ୍ଗଙ୍କ ଦ୍ଵାରା ଆରମ୍ଭ କରାଯାଇଥିଲା।
ଆଜ୍ଞା।
ପରେ ଅନନ୍ତ ଭୀମ ଦେବ ତୃତୀୟ ଏହାକୁ ସମ୍ପୂର୍ଣ୍ଣ କରିଥିଲେ ଏହା ତମେ ଜାଣିଛ କି?
ହଁ ହଁ ମୁଁ ଜାଣିଛି ଏଇଟା ଆମ ସ୍କୁଲ ଟାଇମରେ ଏଇ ଗୁଡା ସବୁ ପଢା ଯାଉଥିଲା। ତ ଏଇଡା ବିଷୟରେ ମୋ ଜ୍ଞାନ ଅଛି ସ ଅଳ୍ପ ବହୁତ।
ହଁ। ପ୍ରତିବର୍ଷ ଆଷାଢ଼ ଶୁକ୍ଲ ଦ୍ଵିତୀୟରେ ବିଶ୍ଵ ପ୍ରସିଦ୍ଧ ରଥଯାତ୍ରା ପାଳନ ହୁଏ।
ଆଜ୍ଞା।
ଧନ୍ୟବାଦ ଆପଣଙ୍କ ସହ କଥା ହେଇ ବହୁତ ଭଲ ଲାଗିଲା।
ଆଜ୍ଞା ମତେ ବି ବହୁତ ଭଲ ଲାଗିଲା ତ ମୁଁ ରଖୁଛି ପରେ କେତେବେଳେ କଥା ହବା।
ହଁ ଧନ୍ୟବାଦ ନମସ୍କାର।